ହାଲୋ।
ଆଜ୍ଞା ନମସ୍କାର।
ନମସ୍କାର ଆଉ କଣ କଣ କରୁ ଶୁଭ ସକାଳ କଣ କରୁଚନ୍ତି?
କିଛି ନାହିଁ ନିତ୍ୟ କାମ ସାରିକି ବସିଚି ଆଉ।
ହୁଁ।
ଆପଣ କଣ କରୁଚନ୍ତି?
ମୁଁ ମୁଁ ବି କିଛି ନାହିଁ ଏବେ ସକାଳ ହୁଁ ସକାଳୁ ମୁଁ ବି ଟିକେ ମୋ କାମ ସାରି ଦେଇକି ଏଟା ଅଛି। ବସଚି ଏବେ ଜଷ୍ଟ ହଁ।
ଆହା ଆଉ ସକାଳୁ ଭୋଜନ ରେ କଣ ଖାଇଚନ୍ତି?
ନା ମୁଁ ଟିକେ ଏଇଟା ନେଇଚି ତ ଟିକେ ତାମାନେ କଣ କି ଟିକେ ଯୋଗା କ୍ଲାସ ଟିକେ ଏଇନେ ଅଛି ତ ଗୋଟେ ଡାଏଟ୍ ପ୍ଲାନ୍ ଗୋଟେ ନଉଚି ଗୋଟେ ଟିକେ
ଆଜ୍ଞା ବହୁତ ଭଲ କଥା ଜଗା ପ୍ଲାନ୍ ନଉଛନ୍ତି କଇଲେ ଆମକୁ ବି କିଛି କୁହନ୍ତୁ ଆମେ ବି କି ଶିଖିବ।
ହଁ ଏଇଟା ଗୋଟେ ନେଇକି ଗୋଟେ ଅନଲାଇନରେ ଗୋଟେ କାର ଡେଲି ଜଗନ୍ନାଥ ଓଦିନ ସକାଳୁ ଘଣ୍ଟ୍ ପଢେ ପାଞ୍ଚରୁ ଛଅ ଆଉ। ଉପରବେଲି ଛଅରୁୁ ଉପରବେଲି ବି ସେ ଛଅ ରୁ ସାତ ଏମତି ନେଇଯେ କିଏ ଗୋଟାଏ ଡାକଲାନ୍ ତ ସେମାନେ ତାମାନେ ଯେଦିନ ଯୋଉ ହିସାବରେ ଖାଇବା ପିଇବା ପାଇଁ କହୁଚନ୍ତି ହେଇ ହିସାବରେ ଟିକେ ଏ ତାଙ୍କର ମାନିକି ଟିକେ ଏବେ ଚାଲିଚି ଆଉ ସକାଳୁ ସକାଳୁ ଟିକେ ଏଇଟା ଗାଧେଇ ଦେଇଚି ଯୋଗା କରି ସାରିଲି ତାପରେ ଟିକେ ଗାଧେଇକି ଏଇଟା ବ୍ରେକଫାଷ୍ଟ ତ ହେଇନେଇ ଆଉ ଟିକେ ପରେ ଯାଇକି ହେବ। ଆଉ ଜଷ୍ଟ ଏମିତି ସେମାନେ ତାଙ୍କର ଦେ ତାମାନେେ ଏନର୍ଜି ଡ୍ରିଙ୍କ ଏମିତି ସବୁ ଅଛି ତ ସେଇଟା ପିଇବା ପାଇଁ କହିଚନ୍ତି ସେଇଟା ଟିକେ ପିଇ ଦେଇକି ବସଚି।
ଆଜ୍ଞା ବହୁତ ଭଲ କଥା ଆପଣ ଖାଦ୍ୟ ସହିତ କଣ କି କିଛି ଜ ଗା ମଧ୍ୟ ଶିଖୁଚନ୍ତି ନା ଖାଲି ଖାଇବା ବିଷ୍
ନାଇଁ ନାଇଁ ନାଇଁ ଯୋଗା କରାହଉଚି ଗୋଟେ ଗୋଟେ ଘଣ୍ଟା ସେମନେ ଯୋଗା କରାଉଛନ୍ତି, ତାପରେ ଯାଇ ଖାଇବା ପିଇବାର କଣ୍ଟ୍ରୋଲ, ଆଗ ତା ଜା ଗୋଟେ ସକାଳୁ ଗୋଟେ ଘଣ୍ଟା, ଆଉ ଉପର ବେଲି ଗୋଟେ ଘଣ୍ଟା, ସେଇଟା ଯୋଗ ସେମାନେ କରଉଛନ୍ତି। ତାପରେ ଯାଇକି ଅଲଗା ଖାଇବା, ପିଇବା ଯାହା ହେଲା
ଆଜ୍ଞା, ନିହାତି ଆପଣଙ୍କୁ ଖାଇବାରେ କଣ କଣ? ଉପଚାର ଦଉଛନ୍ତି, ଆମକୁ ଟିକେ ଜଣେଇଲେ ଭଲ ହୁଅନ୍ତା।
ଆମକୁ ଉପଚାର ଦଉଛନ୍ତି ସେମାନେ ପ୍ରଥମେ କହୁଛନ୍ତି -ଆମର ଡାଇଜେଷ୍ଟ ସିଷ୍ଟମ, ବୋଲେ କଣ ଯୋଉ ଖାଦ୍ୟ ହଜମ ହେବାର ପ୍ରକ୍ରିୟା, ତା ଖାଦ୍ୟ ଟା କାହିଁ ଆମର ହଜମ ହେଇପାରୁନହିଁ, ସେ ଉପରେ ଯଦି କହିବେ, ମୁଁ ଟିକେ ପତଳା ଅଛି ତ। ଟିକେ ମୋଟା ହବାପାଇଁ ମୁଁ କରୁଛି ହେଲା, ସେଠି ଅଛନ୍ତି ଅଲଗା ସମସ୍ତେ ଜଏନ କରିଛନ୍ତି ସେଠି, ସେମାନେ ତାମାନେ ମୁଟା ର ପତଳା ହବା ପାଇଁ। କିନ୍ତୁ ମୁଁ କରୁଛି ଟିକେ ପତଳା ର ଟିକେ ମୋଟା ହବା ପାଇଁ, ତ ସେମାନେ ଦଉଛନ୍ତି ସକାଳୁ ତାମାନେ ଆମେ ଧର ଉଠିଲୁ, ତାମାନେ ରାତି ଏଟା ଚାରିଟ ର ତାମାନେ ଉଠିଲୁ ଆଗ ପ୍ରଥମେ ସେମାନଙ୍କ କହୁଛନ୍ତି ଉଠିଲା ପରେ ଆଗ ପାଣି ଲିଟର ଟେ ପିଇବ, ଯିଏ ଯଦି ପିଇବାଲା ଆଉ ଲିଟରେ ବଲେ ଯ ଜଣେ ଯଦି ପିଇ ପାରିବନି ଆଉ କଣ କରିବ? ଗୋଟେ କହୁଛି ସେମାନେ ତାଙ୍କର ତା, ପ୍ଲାନ୍ ଅନୁସାରେ, ତାଙ୍କର ପ୍ଲାନ ଅନୁସାରେ ସକାଳୁ ଆଗ ପାଣି ଲ ଟଟେ ପିଇବେ ତାପରେ, ଏ ଯିବେ
ତାମାନେେ ବାଥରୁମ୍, ଲାଟ୍ରନ୍ ବାଥରୁମ୍ ଯାଇକି, ଫ୍ରେଶ ହେଲା ପରେ ଟିକେ ତାଙ୍କର ଗୋଟେ ଏନର୍ଜି ଡ୍ରିଙ୍କ୍ ଗୋଟେ ଦେଉଛନ୍ତି। ଗୋଟେ ତାମାନେ ଆମର ଅ, ସତେଇଶ ଅଠେଇଶ ପ୍ରକାର ତା ମାନେ ପତ୍ରର ସେ ଗୋଟେ ଗୁଣ୍ଡ ଗୋଟେ ଦଉଛନ୍ତି। ଧରନ୍ତୁ, ବେଲପତ୍ର ହେଲା ସେ ଆମର ଏମ ଯୋଉ ଗୁଡାକ ଆମେ ବି ବ୍ୟବହାର କରୁଛୁ- କେତେବେଳେ କେମିତି, ଜୁଆଣି ହେଲା ଏମିତି ସବୁରାନ ଚୂନ ଗୋଟେ ଦେଇଛନ୍ତି। ସେଇଟା ଟିକେ ଗରମ ପାଣି ରେ ଗୋଟେ ଗ୍ଲାସ ଧରିବେ, ତାପରେ ଆସିବେ ଯୋଗା କ୍ଲାସ ଷ୍ଟାର୍ଟ କରିବେ, ସେମାନେ ତାଙ୍କର ହ ମେଡିଟେସନ ଫାଷ୍ଟ କି ଦଉଛନ୍ତି ଆଗ, ଆଗ ମନକୁ ଶାନ୍ତ କରିବା ପାଇଁ ପାଞ୍ଚ ମିନିଟ, ତାପରେ ତାଙ୍କର ଶିଖାଉଛନ୍ତି ସେ ତାଙ୍କର ସବୁ ଆମ ପ ଯେତିକି ତାମାନେ ହୁଁ, ସେଇଟା ଶିଖାଉଛନ୍ତି ଆଉ ରହୁଛି ଘଣ୍ଟାଟେ ଭିତରେ ବହୁତ ଗୁଡାଏ ଶିଖାଉଛନ୍ତି, କଣ କି? ଜୋଗା ଟା ଆଜିକାଲି ଗୋଟେ ଦେଖନ୍ତୁ? ଯୋଗା ଟା ଗୋଟେ ଆଜା, ଆଜିକା ଦିନରେ ଯୋଗ ପ୍ରାଣାୟାମ ନିହାତି ଦରକାର। ଆଉ ହୁଁ, ଯେହେତୁ ପରିବେଶ ପ୍ରଦୂଷିତ ହଉଛି ଆମେ ଆଉ ଯୋଉ ଏଇ ଖାଦ୍ୟ ଦୂଷିତ ତ ଆମର ବଢ଼ିରେ ତା ଅର୍ଥ -ଆମେ ଟିକେ ସୁସ୍ଥ ରହିବା ପାଇଁ ଯୋଗାଉ ପ୍ରଣାୟାମ ଯଦି କରିବା ତ ମୋ ହିସାବ ରେ ଶରୀର ସୁସ୍ଥ ରହିଲେ ତ, ମନ ସୁସ୍ଥ ରହିବ ନା, ଆଉ ମନ ସୁସ୍ଥ ରହିଲେ ଯାଇକି ଆପଣ କାମ କରିପାରିବେ, ଆଉ ଯଦି ଆପଣଙ୍କରଛିଡ଼ା ମନ ଥିବ କଣ? କାମ କରିବେ।
କିଛି ନାହିଁ ଆଜ୍ଞା, ଆପଣଙ୍କ ମନ ଚିଡା ଥିଲେ କି କଣ କି? ଆପଣଙ୍କ ମନ ଚିଡ଼ା ରହିବା ସହିତ ଆପଣଙ୍କ ପାଖରେ ଯିଏ ବସିଥିବ ନାହି କି -ସେମାନଙ୍କ ମନ ସବୁ ଆପଣଙ୍କ ଦ୍ୱାରା
ହଁ ଆପଣ କାହିଁକି? ଆପଣ ବ୍ୟବହାର ତାଙ୍କୁ ଠିକ୍ ଦେଖେଇବେ ନିନା, ଆପଣଙ୍କର ମନ ଯଦି ଖରାପ ଅଛି ଆପଣଙ୍କ କିଏ କଣ ପଚାରିଲା, ଯଦି ଆପଣ କଣ କରିବ ନେଗେଟିଭ୍ ଉତ୍ତର ତାହାକୁ ଦେବେ। ନହେଲେ ତା ପ୍ରତି ବିରକ୍ତି ଭାବ ଦେଖେଇବେ, ତ ସେ କଣ ହବମ କହୁଛି, ସେ ବି ଅଟୋମେଟିକ ତାମାନେେ
ହଁ, ନିଜେ ବି ଗୋଟେ ଭାବିବାଗା ଯେ ନାଇଁ କାହିଁ ଖାଲଟ ଖରାପ ଲୋକଟା ବୋଲି।
ହୁଁ। ଆଉ ଆପଣ କଣ କଣ କରୁଛନ୍ତି ସକାଳୁ?
ଆଜ୍ଞା, ମୁଁ ତ ସକାଳୁ ବେଶୀ କିଛି କରେ ନାହିଁ, ଯାହା ସକାଳୁ ଟିକେ ଦୌଡିଯାଏ। ତାପରେ ଆସେ ଆସିଲା ପରେ ନିଜ ମନ ଶାନ୍ତି ପାଇଁ ଆପଣ ଜାଣିଥିବେ କଣ କି ଗୋଟେ ନାକରେ ଶ୍ୱାସ ନେଇକି ଆଉ ଗୋଟେ ନାକରେ ଛାଡିବାଟା।
ହୁଁ ହୁଁ ଆମର ଅନୁଲମ ବିଲମ। ହଁ ଅନ ହଁ କରୁଛନ୍ତି ହଉ ନାଇଁ ଭଲ କରୁଛନ୍ତି। ନା ଜାଣିବା ସହିତ କିଛି ପଡୁନି ମତେ ଯଦି କହିବେ ଆପଣ ଯଦି ଜାଣିଛନ୍ତି କାମଡା। କାମ କରିବା ଉଚିତ୍ କାହିଁଲେକି ତାର ନାଁଟା ପରେ ଅଟୋମେଟିକ୍ ମିଳି ହିଁ ଯିବ କାହିଁକି ଆପଣ ଜାଣିନାହାନ୍ତି ତ ଆଉ କି ଜାଣିଥିବ ମୁଁ କହୁଛି କିନ୍ତୁ ପ୍ରକ୍ରିୟା ଟା କରିବା କଥା ଆମର ଯୋଉଟା ରହୁଛି ମେନ କରିକି ହଉଛି ଦୁଇ ତିନିଟା ଜିନିଷ ଆମେ ଖାଇ ସାରିଲା ପରେ ଗୋଟେ ବଜ୍ରାସନରେ ବସିବା। ହେଲା ବଜ୍ରାସନ ବୋଲେ ଆପଣ ଜାଣିଥିବେ ଦିଟା ତ ମାନେ ଆମର ଆଣ୍ଠୁକୁ ପଛପଟେ ରଖିକି ତା ମାନେ ଆମେ ଆଣ୍ଠେଇକି ବସିକି। ଆମେ ତାମାନେ ବସିବା ସେଇ ଆଣ୍ଠୁ ତଳେ ରହିବ ଆଉ ତା ଉପରେ ଭାରା ଦେଇ ଆମେ ବସିବା ଯୋଉଟା। ସେଇଟା ତମାନେ ଖାଇସାରିଲେ ସେମାନେ ପାଞ୍ଚ ମିନିଟ୍ ଦଶ ମିନିଟ ସେଇଟା ବସିବା ପାଇଁ ସେମାନେ କହୁଛନ୍ତି କାହିଁକି ଖାଦ୍ୟ ହଜମ ହବ। ତ ସେମିତି ଆମର ଏବେ ଯୋଉ କହିଲେ ଆପଣ ଅନୁଲୋଙ୍ଗ ବିଲୋଙ୍ଗ ଏଇ ଯାଉ ଯୋଉ କହିଲେ ତମାନେ ଗୋଟେ ନାକ ପୋଡାରେ ନିଃଶ୍ୱାସ ଏଇଟା ପ୍ରଶ୍ୱାସ ନେବେ ଟିକିଏ ଜଷ୍ଟ ଖାଲି ରଖିକି ତାପରେତି ଆର ନାକପୋଡ଼ାରେ ଛାଡ଼ିବେ ଏଇଟା ବି ହଁ ପା ହୁଁ। ତାପରେ କପାଳ ଭାତି ବି କରିବା କଥା ଆପଣ ଯଦି ଅନୁଲମ୍ ବିଲମ କରୁଥିଲେ କପାଳ ଭାତି କରିବ ତାହେଲେ ଭଲ କପାଳ ଭାତି ଟା ବି କିଛି ଅସୁବିଧା ନୁହଁ। ସେଇ ଏକା ଟା ଯୋଗାସନ ହଁ ସେମିତି ଯୋଗାସନରେ ବସିବେ ଆମେ ଯୋଉ ପ୍ରସାସ ଟା ଭିତରକୁ ନେଲେ ଏ ଏପଟ ଆପଣ ଯୋଉ ଅନୁଲଙ୍ଗ ବିିଲୋଙ୍ଗ ରେ କଣ କଲେ ଏପଟ ନାକପୋଡାରେ ତା ନେଲେ ଆର ପଟ ନାକପୋଡା ଏପଟ ବନ୍ଦ କରିଦେଲେ ଆର ପଟେ ଛାଡିଦେଲେ ତ ସେମିତି କପାଳ ଭାତ ହଉଛି ଆପଣ ତାମାନେ ନାକପୋଡା କିଛି ନାହିଁ ଆପଣ ବସିବେ ପଦ୍ମାସନରେ ତାପରେ ଦୀର୍ଘ ନିଶ୍ଵାସ ତାପରେ ପ୍ରଶ୍ୱାସ ଟା ନେଲେ ଭିତରକୁ ନେଲେ। ଭିତରକୁ ନେଲା ପରେ କଣ କରିବେ ଆ ଆପଣ ଯେତେବେଳେ ଛାଡିବେ ତାକୁ ତାମାନେ ଆମେ ଯେମିତି ଠେଲୁ ନାଇଁ କି? ଅଟକି ଅଟକି ତା ମାନେ ଛାଡିବେ। ଥାକ ଥାକ ଥାକ ଥାକ କରିକି ଛାଡ଼ିଲେ କଣ ହବ ପେଟଟା ଆପଣଙ୍କର ଫଙ୍କସନ ହବ ପେଟ ପର୍ସନ ଟା। ତ ସେଇଟା ହଁ ସେଇଟା ଆପଣଙ୍କ ପାଇଁ ବି ଭଲ ହବ ଯଦି ଅଲଗା କିଛି କରୁନାହାନ୍ତି ଏଇ ଦୁଇ ତିନିଟା ଆଉ ଗୋଟେ ପଦ୍ମାଶନରେ ବସିବା। ଟିକେ ଧ୍ୟାନରେ ବସିଲେ ଆପଣଙ୍କର କଣ ହ ମନ ଟା ଟିକେ ଶାନ୍ତି ରହିବ ସକାଳୁ ସକାଳୁ ଯଦି କରୁଛନ୍ତି। ନିଜେ ମୁଁ କହୁଛି ନିଜ ପାଇଁ ତ ଆଉ କାହା ପାଇଁ ଯାହାବୀ ଏଇସବୁ ଜିନିଷ କରିବେ ତ ଭଲ। ଆଉ ଆପଣ କଣ କି ନିଜେ ଯଦି ଜାଣିବେ ଶୁଣନ୍ତୁ ଆପଣ ଯଦି ଜାଣିବେ ଆପଣଙ୍କ ଘରେ ଧର ଆପଣଙ୍କର ଭାଇ ଭଉଣୀ କିମ୍ବା ବାପା ମା ଯୋଉମାନେ ଅଛନ୍ତି ସେମାନେ ଏଜେଡ ହେଲା ପରେ ସେଇଟା ସବୁ ଆକଚୁଆଲି କରିବା କଥା କାହିଁକି ଏଜ ହେଲା ପରେ ମଣିଷକୁୁ ମାନସିକ ଶାନ୍ତି। ନ୍ତି ଆଉ ମିଳେ ନାହିଁ ସେ ସବୁବେଳେ ଦେଖିବେ ଅଶାନ୍ତିରେ ରହିଲା ପରିକା ଥିବେ ତ ସେମାନେ ଏଇସବୁ ଜିନିଷ କରିବା ନିହାତି ଦରକାର।
ମୁଁ ଜାଣିବାରେରେ କଣ କି ମାନସିକ ଶାନ୍ତିରୁ ବୃଦ୍ଧା ବୟସ ର ମାନସିକ ଶାନ୍ତିରୁ ରେ ରହିବା ପାଇଁ ପ୍ରାୟତଃ ଲ ଜପ କରନ୍ତି।
ହଁ ଅଶାନ୍ତିରୁ ତ ବାଧ୍ୟ ସେଇ ଜପଟା ବି ଗୋଟେ ଧ୍ୟାନ ନୁହେଁ କି? ଜପଟା ବି ଗୋଟେ ଧ୍ୟାନ ନା ଯେହେତୁ ଜପ ଆପଣ କଲେ ସେଇଟା ବି କଣ ହେଲା ମନର ଗୋଟେ ସ୍ଥିରାବସ୍ଥା ଆପଣ ତାମାନେ ରଖିଲେ ତାକୁ ସ୍ଥିର ଅବସ୍ଥାରେ।
ଆଜ୍ଞା।
ଯବ ହୁଁ ସେଇଟା ପ୍ରଭୁଙ୍କର ନାମ ଜପ ନେଲେ ଆମେ ତ ଚାହୁଁଛୁ ଟିକେ ଆଧ୍ୟାତ୍ମିକ ଦିଗରେ ସେମାନେ ଯାଉଛନ୍ତି ସେଇ ଜପଟା ବି ଭଲ।
ହଁ ମନର ଶାନ୍ତି ପାଇଁ ସେ ସମୟରେ ଆଉ କିଛି ଥଏ ନାହିଁ ନା। ତ ମନକୁ ବହୁତ ଖରାପ ଚିନ୍ତାଧାରା ବି ମଧ୍ୟ ଆସିଥାଏ। ତ ମନକୁ ସ୍ଥିର ରଖିବା ପାଇଁ ମନରୁ ଶାନ୍ତି ପାଇଁ ସେ ସବୁ କରିବାକୁ ପଡେ ଅଧ୍ୟାତ୍ମିକ ଜିନିଷ ଆପଣେଇବାକୁ ପଡେ ଆଉ।
ହୁଁ। ହଉ ଯିଏ ବି ଯୋଉଟା କରୁଛନ୍ତି ଆପଣ ହଉଛନ୍ତି ସେଇଟା ବି ଭଲ କଥା ପ୍ରଭୁଙ୍କର ନାମ ନେବା ଆଉ ତାଙ୍କର ତ ଗୁଣ କୀର୍ତ୍ତନ କରିବା ଆଉ ସଂସାରରେ କଣ ଅଛି। ଆସିଲେ ଆମେ ଜନ୍ମ ହେଇ ତାପରେ ତ ଯିବା ଗୋଟେ ଦିନ ଚାଲିଯିବା ତାଙ୍କରି ନାମ ବି ବି ତାମାନେ ଖରାପ ନୁହଁ ତାଙ୍କୁ ବି ଆମେ ଭଜନ କରିବା ନିହାତି ଦରକାର।
ଆଜ୍ଞା ନିହାତି ନିହାତି। ମାନେ କାହିଁକି କି ଆମର ମନ ଗୋଟେ ଆଧ୍ୟାତ୍ମିକ ଆଡେ ମାଡି ଚାଲେ ସେତେବେଳକୁ ଆଉ। ଆଉ କଣ କି ଯେ ତେ ଆମେ ଭଗବାନଙ୍କ ପାଖରେ ପୂଜିବା ତ ଆମର ମନ ଆମର ଯେ କୁହନ୍ତୁ ସମାଜର ଯେତେ ସବୁ ରହୁନାହିଁ କି ଖରାପ ଚିନ୍ତାଧାରା ଖରାପ କାମ ସେସବୁରୁ ଦୂରେଇ ରହିଥାଏ।
ହୁଁ। ତାପରେ କଣ ହଉଛି କି ଯେତେବେଳେ ଆମର ତାମାନେ ଆମେ ଶୁଣନ୍ତୁ ଛୋଟ ରୁ ବଡ ହେଲେ ଆମର ପାଇବାର ଆଶା ଥାଏ। ଯେତେବେଳେ ବଡ଼ରୁ ତାପରେ ଆମେ ସେକେଣ୍ଡ ତାମାନେ ଯେମିତି ଆମର ଅଛି ଚାରିଟା ଆଶ୍ରମ ଅଛି ଗୋଟେ ହେଲା ତାମରେ ଦେଖନ୍ତୁ ବ୍ରହ୍ମଚର୍ଯ୍ୟ, ଗ୍ରାହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ ଏଇ ଚାରି ଭାଗରେ ଯେଉଁ ଜୀବନକୁ ବ୍ୟବହାର କ ତାପରେ ବିଭକ୍ତ କରାଯାଇକି। ପ୍ରଥମ ପଚିଶ ବର୍ଷ ମୁଁ କହୁଛି ଶହେ ବର୍ଷ ପାଇଁ ଯଦି ହିସାବ କରିବା ଆମେ ଯେତିକି ବର୍ଷ କହୁଚେ ତାହାକୁ ଯଦି ନର୍ମାଲି ଆମେ ହି କରିବା ସେମିତି ପଚିଶ ବର୍ଷ ବ୍ରହ୍ମଚର୍ଯ୍ୟରେ ରହିବା ତାମାନେ କଣ ବାହା ଯେହେତୁ ଆମେ ପଚିଶ ବର୍ଷ ଭିତରେ ହେଇନଥିବା ତ ଆମେ ତାମାନେ ସବୁ ନୀତିନିୟମ ମାନିକି ଚଳିବା। ତାପରେ ଆମର ହେଲା ବାହାଘର ହେଇଯିବ। ତାପରେ ଆମେ ହେଇଯିବା ଗ୍ରାହସ୍ଥ ହେଇଯିବା ବୋଲେ ଗୃହସ୍ଥ ହେଇଗଲା। ଆମର ପିଲା ଛୁଆ ହେଲା ତାଙ୍କର ଯତ୍ନ ନବା ତାଙ୍କୁ ବଡ କରିବା ଏଇ ସବୁ ଯିବ। ତାପରେ କଣ ହବା ଆମେ ବାନପ୍ରସ୍ଥ ବାନପ୍ରସ୍ଥ ବଲେ କଣ ଆଉ ଆମର ତାମାନେ ଘର ପ୍ରତି ବିଶେଷ ମୋହ ରଖିବାର ଆ ଆବଶ୍ୟକତା ନାହିଁ। ଆମେ ସବୁ ଆମେ କାମ ଦାମ ସବୁ ସାରିକି କେମିତି ତାଙ୍କୁ ସମର୍ପଣ କରିଦେଇକି ଖାଲି ଯିବା କଥା। ତାପରେ ଲାଷ୍ଟ କୁ ତ ସନ୍ନ୍ୟାସ ଆଉ ସନ୍ନ୍ୟାସ ତ ଜାଣି ସନ୍ୟାସ ନାଁ ତ କାହା ଉପରେ ଡିପେଣ୍ଡ ରହିବା ନା କଣ ରହିବା ନିଜେ ଯାଇକି ଭଗବାନଙ୍କର ହିଁ ଧ୍ୟାନ କରିବା।
। ହଁ ଆଜି ମୁଠେ ମିଳିଲା ଆଜି ଖାଇବେ ତ ନ ମିଳିଲା ତ
ନହେଲା ନାଇଁ ହେଲେ ବି ମନର ଶାନ୍ତି। ସେଇଟା ସନ୍ନ୍ୟାସ ହେଇଗଲା ପରେ ଆଉ କିଛି ନାଇଁ ପରା। ପ୍ରତ୍ୟେକ ଘରୁ ଗୋଟେ ମୁଠା ଚାଉଳ ପାଇବା ସେତିକି ହିଁ ଆଶା ଆଉ ଅଧିକା ନୁହଁ।
ଆଜ୍ଞା ନିହାତି କିଛି ଲୋଭ ମୋହ ମାୟା ତା ମାନେ ସନ୍ୟାସ ମନ କିଛି ରୁହେ ନାଇଁ ଏକା।
ସେମାନେ ଦେଖିବେ ଆପଣ ଯାହା କହିଲେ ବି ସେମାନେ ବିରକ୍ତି ଭାବ ପ୍ରକାଶ କରିବେ ହିଁଁ ନାଇ ଆପଣ ଦିଅନ୍ତୁ ବା ନ ଦିଅନ୍ତୁ ଯିଏ ପ୍ରକୃତ ସନ୍ୟାସ ଆଉ ଯୋଉ ମା ଖାଲି ତାମାନେ ସଂସାରକୁ ଡରିକି ଯଦି ଯାଇଛନ୍ତି ତ ତାଙ୍କ ପାଇଁ କଳହ
ହଁ। ଆଜ୍ଞା ନିହାତି ଆପଣଙ୍କ ସହିତ କଥା ହେଇକି ଯୋଗ ଆସନ ବିଷୟରେ ବହୁତ କିଛି ଶିଖିବାକୁ ମିଳିଲା।
ହୁଁ ହଉ ଠିକ ଅଛି। ରହୁଚି।